ହଁ ମୁଁ ଏବେ ଫ୍ରିରି ଅଛି।
ହଁ କଣ ବସିଥିଲେ
ହଁ ବସିଥିଲି। ତମେ କଣ କରୁଛ?
ହଁ ମୁଁ ତ ଏଠି ବସିକି କଫି୍ ପିଉଥିଲି ଆଉ।
ହୁଁ ହୁଁ।
ଆଉ ମୁଁ କେତେ ଦିନି ହେଲା ହଁ ଭଲ ମୁଁ କେ କେତେ ଦିନ ହେଲା କଲ୍ କରିନି ତ ମୁଁ କହିଲି ଦେଖିବା ଭୁଲି ଗଲେଣି ନା କଣ ଟିକେ ଲଗାଏ ଆଉ। ଆଉ ଆପଣଙ୍କ ପୁଅ କଣ କରୁଛି?
ପୁଅ ଏଇ ସନ୍ଧ୍ୟାରେ ତାକୁ ଟିକେ ଖାଇବାକୁ ଦେଇକି ଏଇନା ଟିକେ ପାଠ ପଢିବାକୁ ଦେଇଛି। ।
ଓହୋ ଆଉ ଆପଣଙ୍କ ଦେହ ଭଲ ଅଛି।
ହଁ ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ ଆଉ ଆପଣଙ୍କ ଘରେ କଣ କଣ ସବୁ ପଶୁ ପକ୍ଷୀ କଣ ପାଳିଛନ୍ତି କି ଗୃହପାଳିତ ପଶୁ?
ହଁ ଆମ ଘରେ ତ ଗାଈ ଅଛନ୍ତି। ଆଉ ଶୁଆ ରଖିଛୁ, ଛୋଟ ଦିନରୁ ଛୋଟ ଦିନରୁ ଶୁଆ ଆଣିକି ରଖିଥିଲୁ।
ଛୋଟ ଶୁଆ ତ ମାନେ ରଖିବା ଭାରି କଷ୍ଟ।
ହଁ ଛୋଟ ଦିନ ତାକୁ ଗୋଟେ ପୁରା ପେଟି ଭିତରେ କପଡା ଦେଇକି ଯେମିତି ଛୋଟ ଛୁଆଙ୍କୁ ରଖିଲା ଭଳିଆ ଉଶୁ ରହିବ ଯେମିତି ସେଇ ଭଳିଆ ରଖିକି ଛୋଟ ଛୋଟ କଣା କରିଥିଲୁ ନିଶ୍ବାସ ନେବା ପାଇଁ। ବୁଟ ରାତିରେ ଭିଜେଇ ଦଉଥିଲୁ ତାକୁ ସକାଳୁ ଗ୍ରାଇଣ୍ଡିଙ୍ଗ କରିକି ତାକୁ ଚାମଚ ରେ ଟିକେ ଟିକେ ଖାଇବାକୁ ଦଉଥିଲୁ କ୍ଷୀର ଦଉଥିଲୁ ପିଇବା ପାଇଁ । ସେଠୁ ଧୀରେ ଧୀରେ ବଡ ହେଲା। ତାପରେ ଯ ବାହାରୁ ଟିକେ ଖାଇବା ସେଉ, କମଳା, ଆମ୍ବ ଏମିତି ସବୁ କିଣିଲୁ ହେଠୁ । ଭାତ, କ୍ଷୀର ସବୁ ହେଠୁ ଧୀରେ ଧୀରେ ସେ ଖାଇଲା? ଆଉ ତମ ଘରେ କଣ ରଖିଛଚ?
ହଁ ଆମର ତ ଗାଈ ଅଛନ୍ତି କୁକୁର ଅଛନ୍ତି ଆଉ ଆମର ଶୁଆ ଥିଲେ ଯେ ଆମେ ଆଉ ତାକୁ ଉଡେଇ ଦେଲୁ ଯେହେତୁ ଶୁଆକୁ ପଞ୍ଜୁରୀରେ ମାନେ ଲୋକ ବାରିଲେ ତ ଟିକେ ରଖିଲେ ମାନେ ପାପ ଲାଗେ ଇଏ ଲାଗେ ଏମିତି କହିଲେ ତ ସେ ଥିପାଇଁ ଆମେ ତାକୁ ଉଡେଇ ଦେଲୁ ଆଉ ଆମ ଆମର ବି ତ ଗାଈ ଅଛନ୍ତି। ଆଉ ଆମେ ବି ଆମ ଗାଈର ଭଲସେ ଯତ୍ନ ନଉ ଯେହେତୁ ମାନେ ଗାଈ ମାନେ କଣ ଗାଈଙ୍କ ଟି କୁହନ୍ତି । ଯେ ତେତିଶ କୋଟି ଦେବୀ ଦେବତା ମାନେ ଆବିର୍ଭାବ ହେଇକି ଅଛନ୍ତି। ତ ଆମେ କଣ କରୁ ନା ଗାଈ କି ସକାଳୁ ଆଗ ମାନେ କ୍ଷୀର ଦୁହିଁଲା ପୂର୍ବରୁ ତାଙ୍କୁ ଆଗ ଖାଇବା ଖାଦ୍ୟ ଗୋଳେଇକି ଦୋଉଛନ୍ତି ନ୍ତି ଚୋକଡ ହେ କା ଦାନା ତାଙ୍କର କୁଣ୍ଡା ଦେଇ ସାରିଲା ପରେ ସେ ଖାଇବେ ତାପରେ ଖାଇସାରିଲା ପରେ କ୍ଷୀର ଦୁହାଁ ଯାଏ ବାଛୁରୀ କି ତ ଆଗ ଫିଟା ଯିବ ବାଛୁରୀ ପିଇଲେ ହିଁ ତାପରେ କ୍ଷୀର ଦୁହାଁ ହବ ଆଉ ଆମ ଗାଈକ ଆମେ କଣ କରୁ ପ୍ରତିଦିନ ଗାଧେଇ ଦଉ ପୁରା ଏମିତି ପାଇପ୍ ଲଗେଇ ପରିଷ୍କାର କରେଇ ଗା ତେଲ ମାରିକି ବି ଆମେ ଯୋଉ ଏବେ ତ ଖରା ଦିନ ଆମେ ତେଲ ମାରୁନୁ କିନ୍ତୁ ଯେତେବେଳେ ଶୀତ ଦିନ ବର୍ଷା ଦିନ ହୁଏ ଗାଈ ଆସନ୍ତି ଓଦା ହେଇଯାଆନ୍ତି ତାଙ୍କୁ ପୁରା ଶୁଖିଲା କପଡାରେ ପୋଛିକି ତାଙ୍କଠି ତେଲ ବି ମାଲିସ କରୁ । କରଣ ଆମ ଗାଈ ତ ପୁରା ସରଜରିଆ ସିଏ ପୁରା ବି ତେଲ ମାରିଲାବେଳେ ବି ପୁରା ମାନେ ଭଲସେ ଶୋ ବ ମାନେ ଛିଡା ହୁଅନ୍ତି ଗୋ ଗୋଟେ ଗୋଟେ ଛୋଟ ବାଛୁରୀ ମାନେ ଶୁଅନ୍ତି ତ ଦେଖାନ୍ତି ଆଉ ଆମର ଇଞ୍ଜେକ୍ସନ ମାନେ ଛଅ ମାସକୁ ଥରେ ଗାଈଙ୍କି କି ଦିଆଯାଏ ଯେମିତି କୌଣସି ପ୍ରକାର ରୋଗ ଅ ନହବ ଯୋଉ ଗାଈଙ୍କର ଟିକେ ଛୋଟେଇବା ରୋଗ ଗୁରେ ଗୁରେ ହୁଏ ଆଂ ଗୋଡ ଫାଟିଲା ଭଳିଆ ହୁଏ ତାଙ୍କ ଖୁରା ସେରା ଯେମିତି ନହବ ଆମେ ପୁରା ଚିକିତ୍ସାରେ ତାଙ୍କୁ ରଖିଛୁ ଆଉ ଆମ କୁକୁର ତ ଆମର ଆଗରୁ ଦି ତିନିଟା କୁକୁର ଥିଲେ ଏବେ କିନ୍ତୁ ଆମେ କଁ କଲୁ ସେମାନଙ୍କୁ ସବୁ ବିକିଦେଲୁ ଛୋଟ ଛୁଆ ବଡ ହେଲେ ଏତେ କୁକୁର ପାଳିବା ତାମାନେ କଷ୍ଟ ଗୋଟେ ଅଛି ଆଉ ସେ ପ୍ରତିଦିନ ସକାଳୁ ଆଗ ତାକୁ କଣ କରୁନା ଆମେ ଆଗ ଘର ଖାଇବା ଦଉ ସେ ରୁଟି ଖାଏ ଆଉ ରୁଟି ଖାଇସାରିଲା ପରେ ତାର ମାନେ ବାହାରକୁ ସେ ଲ।ଟିନ ଫାଟିନ୍ ଆମେ ତାର ଅଭ୍ୟାସ କରିଛୁ ବାହାରକୁ ଯାଏ କିନ୍ତୁ ବାହାରୁ କେହି ଜଣେ ଲୋକ ଆସିଲେ ସେ ତାକୁ ଘରେ ପୂରେଇ ଦିଏନି ଆଉ ଆପଣଙ୍କ ତ ରେସ୍ ତୁଆ ଅଛି କହିଲେ ଆଉ ସେ ଆପଣଙ୍କୁ କାମୁଡନ୍ତିନି ଖାଇବାକୁ ଦେଲା ବେଳେ?
ମୁଁ ତ ତାକୁ ଛୋଟ ବେଳୁ ପାଳିଛି ତାକୁ ସେ ଆମ ହାତରେ ବି ବାହାରକୁ ଆସେ ସେ ବି ଉଡିକି ଯାଏନି । ବାହାରକୁ ଆସିକି ବୁଲିବ କିଛି ସମୟ ତାପରେ ମୁଁ ତାକୁ ନେଇକି ପଞ୍ଜୁରୀ ଭିତରେ ପୁରେଇ ଦଉ ସେ ରୁହେ। ତାକୁ ଛୋଟ ଦିନରୁ ହା ତାର ବି ଖାଇବାର ଅଭ୍ୟାସ କରେଇ ତାକୁ ହାତରେ ଦେଲେ ବି ସେ ଖାଇବ କାମୁଡେନି କାହାକୁ ବି ସେ ସମସ ଯିଏ ବି ଗଲେ ବି ବାହାର ଲୋ କୋ ଯଦି ଅଚିହ୍ନା ଲୋକ ତାଙ୍କୁ ଯଦି ଯିଏ ଯଦି ଯିଏ ଯଦି ପଞ୍ଜୁରୀ ପାଖୁ ଯିବ କାମୁଡ଼େ ନହେଲେ ସିଏ ଆମ ଘର ଲୋକ କାହାକୁ କାମୁଡ଼େନି ତାକୁ ହାତରେ ବି ସମସ୍ତେ ଭାତ ଦେଇଦେଲେ ସେ ହାତରେ ବି ଖାଇଦିଏ ସେ ବାହାରକୁ ଆସେ କିଛି ସମୟ ବୁଲେ ତାପରେ ହେଟୁ ଯାଇକି ପଞ୍ଜୁରୀ ଭିତରେ ପସେ ସେ ବି ଉଡିକି କେବେ ଯାଏନି ଯେହେତୁ ଛୋଟ ଦିନରୁ ଆମେ ତାକୁ ପାଳିଛୁ ସେ କେବେ ବି ଉଡିକି ଯିବନି କି କାହାକୁ ବି ଘର ଲୋକ କାହାକୁ ବି କାମୁଡେନି। ଆଉ ଘର ଲୋକ ସମସ୍ତଙ୍କ ନାଁ ସେ ଶୁଣିକି ତାକୁ ଆମେ ଶିଖାଉ ଛୋଟ ଥିଲା ଯେତେବେଳେ ଶିଖେଇଥିଲୁ ସେ ଏବେ ବଡ ହେଲା ପରେ ସବୁ କଥା ଆମଠୁ ଶୁଣିକି ବି ସେ ସମସ୍ତିଙ୍କି ଡାକୁଛି ସେ କାମୁଡା କାମୁଡି କେବେ ବି କରେନି। ଧୀରେ ଧୀରେ ସେ ବଡ ହେଲା। ତା ଯତ୍ନ ନେଲା ଠୁ ଏବେ ସେ ତାର ଭଲ ସେ ଭଲ ନ ହିନ୍ଦୀ ଅଛି। ଆଉ ତମ କୁକୁର କେମିତି ଏବେ ଅଛି?
ହଁ ଆମ କୁକୁର ବି ପୁରା ଆମର ସବୁ କଥା ମାନେ ମାନେ ଆମେ ଯେମତି କହୁ କି ଏଠି ବସିବନି ମାନେ ଯେମତି ଆମେ ସୋଫାରେ ମାନେ କୁକୁରଙ୍କର ରୁମ ପଡ଼େ ତ ସେଥିପାଇଁ ଆମେ ତାର ଗୋଟେ ଅଲଗା ସୋଫା କରିଛୁ ସେ ସେଠି ବସେ କିନ୍ତୁ ତ ଆମେ ମାନେ ଯୋଉଠି ଅତିଥି ମାନେ ଆସିକି ବସନ୍ତି ଯୋଉ ସୋଫାରେ ରୁମ ପଡେ ଆ ମାନେ ତାଙ୍କୁ ଟିକେ ଅପରିଷ୍କାର ଲାଗିବ ତ ସେଥିପାଇଁ ଆମେ ସେଟାକୁ ନାହିଁ କଲେ ସେ ସେଠି ବସେନି ତାର ଯୋଉଠି ନିର୍ଦ୍ଦିଷ୍ଟ ସ୍ଥାନ ସେ ସେଠି ବସେ ଆଉ ତାର ଏମିତି ରୁଟିନରେ ଖରା ବେଳେ ସେ ସବୁବେଳେ ଆମେ ଆଇଁଷ କାରଣ ଗୋଟେ ଗୋଟେ ବାରରେ ଆମେ ଖାଉନା ତା ପାଇଁ କିନ୍ତୁ ଆମେ ମାର୍କେଟରୁୁ ଆଣୁ ଯେମତି ସିଜା ଚିକେନ୍ ତାକୁ ଦିଆଯାଏ ଭାତରେ ସିଏ ଖାଏ ଆଉ ସନ୍ଧ୍ୟା ବେଳେ ତାକୁ ଫଳ ଦିଆଯାଏ ଯେମତି ଅମ୍ବୁରତଭଣ୍ଡା ସିଏ ଖାଇବାକୁ ଭଲ ପାଏ ପାଚିଲା ପିଜୁଳି। ଆଉ ରାତିରେ ଆମେ କଣ କରୁ ସେଇ ରୁଟି ଆଉ କ୍ଷୀର ସେ କୁକୁରକୁ ଦଉ କାରଣ ଆମ କୁକୁର ଟିକେ ରୁଟି ସେଟା ବେଶି ଭଲ ପାଏ ସେ ରୁଟି ଆଉ କ୍ଷୀର ଖାଇବାକୁ ଭଲ ପାଏ ଆଉ ସନ୍ଧ୍ୟା ବେଳେ କଣ କରୁ ତା କାନରେ ଆମେ ଔଷଧ ପକେଇ ଦଉ ଯୋଉଟା କାନ ଡ୍ରପ୍ ଯେମିତି ତା କାନ ଭି ଭିତରେ ଅପରିଷ୍କାର ଜାଣିଥିବେ କୁକୁରଙ୍କ କାନ କେତେ ଅପରିଷ୍କାର ରୁହେ ସେଟା ଯେମିତି ହବନି ଆଉ ସନ୍ଧ୍ୟା ବେଳେ ତାର ଗୋଟେ ଲୋସନ ଅଛି ଯୋଉଟା ମାରିକି ସିଏ ଶୁଏ ଯାହା ଦ୍ଵାରା ମାନେ ତା ଦେହରେ କିଛି ମାନେ ଯେମିତି ନାଲି ନାଲି ହେଇକି ଉଠିଯାଏ ଯେମିତି ସେଟା ଉଠିବନି। କି ଆଉ କାହା ତାଠୁ କା ଆଉ ଅନ୍ୟ କାହାକୁ କିଛି କୌଣସି ରୋଗ ଯେମିତି ନ ଡେଉଁ ଆଉ ସେ ତା ଯେମିତି କାମୁଡିଲେ ସେଟା ବିଷ ହେଇଯାଏ ନା କୁକୁର କାମୁଡିଲେ ଇଞ୍ଜେକ୍ସନ ନେବାକୁ ପଡେ ନାହି ରେ ତ ସେଥିପାଇଁ ଆମେ ତାକୁ ପ୍ରତ୍ୟେକ ପାଞ୍ଚ ମାସ କି ଚାରି ମାସକେ ଥରେ ନେଇକି ଗୋଟେ ଇଞ୍ଜେ ସେ ନଉ ପଶୁ ଡକ୍ଟରଖାନାରେ ଯେମିତି ତା କାମୁଡି ସିଏ ଯଦି ଯାହାକୁ ବି ମାନେ କାମୁଡୁନି ତ ସିଏ କାଳେ କେତେବେଳେ ପଶୁନା କେତେବେଳେ ଯଦି ଦ-ଦାନ୍ତ ପଷେଇ ଦେବ ଛୋଟ ଛୁଆ ଅଛନ୍ତି ଘରେ ଅଁ ତ ସେଇଟା ବିଷାକ୍ତ ନହଉ। ଆଉ ତାପରେ ତାର ଚେନ୍ ଅ ସେଥିରେ ବନ୍ଧା ଯାଏ ଆଉ ପ୍ରାୟତଃ ସେମିତି ଖୋଲା ବୁଲେ ଆଉ ତାର ମାନେ ଅଲଗା ଶୋଇବା ପାଇଁ ଆମର ଅଲଗା ଘର ଅଛି ସେ ଅଲଗା ଶୁଏ ଆଉ ସେଠି ମାନେ ସେ କଣ ସେ ଖାଇସାରିବ ମାନେ ତାର ରୁଟିନ ଅଛି ସେ ବାହାରେ ଯାଇକି ତାର ମାନେ ଯାହା ନିତ୍ୟକର୍ମ କରିକି ଆସିକି ସେ ଶୁଏ ଆଉ ପ୍ରତିଦିନ ସକାଳୁ ସେ ମାନେ ପ୍ରତିଦିନ ତ ସକାଳୁ ସେ ଉଠିଯାଏ କିନ୍ତୁ ଦଶଟା ପୂର୍ବରୁ ସେ ଗାଧେଇ ପଡ଼େ ଆଉ ତାକୁ ଗାଧେଇବା ପାଇଁ ଆମେ ତାର ମାନେ ସ୍ଵତନ୍ତ୍ର ସାମ୍ପୋ ତେଲ ସାବୁନ ଆଉ ସେ ଗାଧେଇ ସାରିବା ମାନେ ତାର ଗୋଟେ ଅଲଗା ଟ୍ରକିସ ରେ ପୋଛି ହୁଏ ପୋଛି ସାରିଲା ପରେ ଆମେ ତାକୁ ଟିକେ ଖରା ହାଲକା ଖରାରେ ତାକୁ ଟେ ଛିଡା କରୁ କାରଣ ସୂର୍ଯ୍ୟଙ୍କ କିରଣ ଟା ଦେହ ପାଇଁ ଭଲ ଥାଏ ସେ ପଶୁ ହଉ ବା ମଣିଷ ଆଉ ଛିଡା ହେଇ ସାରିଲା ପରେ ତାକୁ ଟିକେ ମୁଁ ଡ୍ରାୟାର ମାରିକି ଶୁଖେଇ ଦିଏ ତାପରେ ସେ ଘରକୁ ଯାଏ ତାର ବି ଡ୍ରେସ ବି ମୁଁ ରଖିଛି କିନ୍ତୁ ବାହାରକୁ ଗଲେ ସେ ପିନ୍ଧେ ଘରେ ଏମିତି ପିନ୍ଧେନି କେବଳ ବେକରେ ଗୋଟେ ଚେନ ପକାଏ ଯୋଉଟା ଆମର ମୁଁ ମଗେଇଥିଲି ତା ପାଇଁ ମୋବାଇଲ ରୁ ସେଟା ପକେଇକି ସିଏ ବୁଲେ। ଆଉ ଯେହେତୁ ଆମେ ମଣିଷ ମାନେ କଥା କହିପାରୁଛେ ଆମର ଯୋଉଟା ଦରକାର ଆମେ ଜାଣିପାରୁଛେ ଯେମିତି ଖାଇବା ହଉ ପିନ୍ଧିବା ହଉ ବା ଶୋଇବା ହଉ ସେମାନେ ତ ପଶୁନା ଆମେ ତାଙ୍କୁ ଆଣିକି ରଖିଛ ନା ଆମେ ତାଙ୍କର ଯତ୍ନ ନେବା ଦରକାର। ଆଉ ଆପଣ କୁହନ୍ତୁ ଆପଣ କେମିତି ଆଉ କଣ ପଶୁ ଯୋଉ କହିଲେ ଗାଈ ରଖିଛନ୍ତି ସେ ଗାଈର କେମିତି କଣ ଆପଣଙ୍କ ଆଡେ ଯତ୍ନ ନିଅନ୍ତି?
ଆମେ ତ ଗାଈ ତିନି ଚାର ରଖିଛୁ ଯେହେତୁ ଏ ଦେଶୀ ଗାଈ ବେଶୀ ଖର୍ଚ୍ଚ ତାଙ୍କ ପାଇଁ ହୁଏନି ସକାଳୁ ଏଇନା ଖରା ଦିନ ଯେହେତୁ ଅଂଶୁଘାତ ଯେମିତି ମଣିଷକୁ ହଉଛି ଆପଣ ଜାଣିଥିବେ ସେମିତି ପଶୁ ପକ୍ଷୀ ବି ହେଇପାରେ। ସେ ସକାଳୁ ଆମେ ତାଙ୍କୁ ତୋରାଣ ପି ଛାଡିବା ଆଗରୁ ଚରିବା ତୋରାଣି ଦଉ। ପାଣୀ ରେ କୁଣ୍ଡା ପକେଇକି ଦଉ ସେ ଖାଆନ୍ତି ତାପରେ ଏଠୁ ପାଇପ ଲଗେଇକି ତାଙ୍କୁ ଗାଧେଇ ଦଉ ଭଲ ଭାବରେ ଗାଧେଇ ଦେଲା ପରେ ସେଠୁ ତାଙ୍କୁ ଫିଟେଇ ଦଉ ସେ ଚାରିବାକୁ ଯାଆନ୍ତି। ତାପରେ ଚରିକି ବି ବେଶୀ ଖରା ହେଇନଥାଏ ଦିଟା ଭିତରେ ସେ ଘରକୁ ଫେରି ଆସନ୍ତି ଆସିଲା ପରେ ତାଙ୍କୁ ବାନ୍ଧି ଦେଇକିଠୁ ପୁଣି ତୋରାଣୀ କୁଣ୍ଡା ତାଙ୍କୁ ଖାଇବାକୁ ଦଉ କୁଟା ଦଉ ତାଙ୍କୁ କୁଟା ଖାଇବାକୁ ଦଉ ତାପରେ ଖାଦ୍ୟରେ ଯେମିତି ଛ ତୁଆ ହଉ ଚ ହଉ ସନ୍ଧ୍ୟା ବେଳେ ତାଙ୍କୁ ଖାଇବାକୁ ଦଉ ତାପରେ ଏଇଠୁ ଚୋକଡ ଖାଇସାରିଲା ପରେ ବି ପୁଣି କୁଟା ଦିଆ ହୁଏ ଯେହେତୁ ଗାଈ ଗୋରୁ ରଖିଛୁ ଯେହେତୁ କୁଟା ଖାଇବେ ଆଉ ଘାସ ବି ଦିଆ ହଉ ଜି ଏବେ ତ ଖରା ଦିନ ଏତେ ଘାସ ମିଳୁନି। ଏଥର ଘ ବର୍ଷା ଦିନ ଆସିଲାଣି ତାପରେ ବର୍ଷା ଦିନ ହେଲେ ଜାଣିଥିବେ ଘାସ ପ୍ରଚୁର ଘାସ ଦିଆ ହୁଏ ଘାସ ଖାଆନ୍ତି ଆଉ ସେ ଘାସ ଖାଇସାରିଲା ପରେ ତାପରେ ତାଙ୍କୁ ଏଠୁ ପଦାରେ ଏବେ ତ ଖରା ଦିନ ଜାଣି ଥେ ଆଜି ବେ ବ ତାତି ଯାଉଛି ତାଙ୍କୁ ଆମେ ପଦାରେ ବାନ୍ଧି ଦଉ ସେ ପଦାରେ ରୁହନ୍ତି ବର୍ଷା ପଣି ଆସିଲେ ବର୍ଷା ହେଲେ ମୁଁ ତାଙ୍କୁ ଆମେ ନେଇକି ଗୁହାଳ ବାନ୍ଧି ଦଉ ନହେଲେ ସବୁବେଳେ ତାଙ୍କ ଗୁହାଳ ଟା ତାଙ୍କରେ ପରିଷ୍କାର ନ ରଖିଲେ ଗାଈ ଗୋରୁଙ୍କଟିେ ଟିଙ୍କ ହୁଏ। ସେ ତାଙ୍କୁ ଟିଙ୍କ ଔଷଧ ବି ଆଣିକି ରଖିଥାଉ ଘରେ ଯେତ ଗାଈକି ଟିଙ୍କ ଔଷଧ ଗାଧେଇ ସାରିଲା ପରେ ଟିଙ୍କ ଔଷଧ ମାରି ଦଉ ତାଙ୍କୁ ଚରିବାକୁ ଛଡୁ ତାଙ୍କ ଗୋହାଳ ପୁରା ଫିନାଇଲ ପକେଇକି ସଫା କରୁ। ଏମତି ଆଉ ଆପଣ କେମିତି ଗାଈ ଗୋରୁଙ୍କର ଯତ୍ନ ନନ୍ଦି ଆନ୍ତିି
ହଁ ଆମେ ବି ମାନେ ଆମ ଗୁହାଳ ତ ଚଟାଣ ଗୁହାଳ ମାନେ ଚଟାଣ ବୋଲି ପୁରା ଚଟାଣ ନୁହଁ ଯେହେତ ଗଈଙ୍କର ଗୋଡ ଖସିଯିବ ଟ ଏଠ ନେଇକି ମଶା ଧୂପ ବି ଲଗାଉଛନ୍ତି ଗାଈ କିି ମଶା କାମୁଡିବେନି ଆଉ କୁଟା ତ ସବୁବେଳେ ପ୍ରାୟ ତାଙ୍କ ଗୁହାଳ ପଡିକି ରହିଥାଏ କୁଟା ଘାସ ଆଉ କେ ଆଉ ତୋରାଣ ସି ଚରିକି ଆସୁ ଆସୁ ଆମର ତୋରାଣ ଦିଆଯାଇଥାଏ କାରଣ କେତେ ଶୋଷିଲାରେ କୋଉଠି ଗାଈ ମାନେ ପାଣି ପାଉଥିବେ କି ନାହିଁ ଏବେ ବର୍ତ୍ତମାନ ଖରା ଦିନ ତ ପାଣି କୋଉଠି ଥିବ ନଥିବ ବିଲବାରରେ ତ ଶୁଖିଲା ପଡିଛି ତ ତୋରାଣ ପିଅନ୍ତି ଆଉ ଆମର ଛୋଟ ବାଛୁରୀ ଆମେ ଦି ତିନିଟା ଘରେ ବାନ୍ଧି ଦଉ ଏବେ କୁକୁର ଜାଣିଥିବେ କେମିତି ବାହହାର ହଉଛନ୍ତି ବୁଲା କୁକୁର ମାନେ ଖାଇ ଦଉଛନ୍ତି ତ ସେଥିପାଇଁ ତାଙ୍କ ଯଉ ଛୋ ଛଟ ଛୋଟ ବାଛୁରୀ କି ବାନ୍ଧି ଦେଇଥାଉ ଗାଈ ବି ଜଲ୍ଦି ଘରକୁ ଫେରିଆସେ ଆଉ ଫେରି ଆସିବାରୁ ଆମେ ମାନେ ଜଲଦି ତୋରାଣୀ ତାଙ୍କୁ ଦେଇକି ତାଙ୍କ ବାଛୁରୀ ତାଙ୍କ ପାଖକୁ ଛାଡି ଦଉ କାରଣ ଦିନ ଟାଙ୍କ ସେ ତୋରାଣୀ ପିଇିକି ଘରେ ରୁହନ୍ତି ଛୋଟ ଛୋଟ ବାଛୁରୀ ଆସିବେ ତା ମାଆଙ୍କଠୁ କ୍ଷୀର ପିଅନ୍ତି ଆଉ ଉପରଳି ଆମେ କ୍ଷୀର ଦଉନା କାରଣ ବାଛୁରୀ ବି ପିଇବା ଦରକାର ବାଛୁରୀ ବି ମାନେ ଗାଈ ସାଙ୍ଗରେ ବାଛୁରୀ ସୁସ୍ଥ ରହିଲେ ବି ସିନା ଆମେ ଯୋଉ ପଶୁକୁ ପାଳୁଛେ ସିଏ ଭଲରେ ରହିଲେ ଆମେ ଭଲରେ ରହିବା ସେଥିପାଇଁ ଆଉ ମୁଁ ଟିକେ ଏବେ ରହୁଛି ମୁଁ ଆପଣଙ୍କୁ ଟିକେ ପରେ ଗଲ କରିବି